ହ୍ୟାଲୋ।
ହାଲୋ।
ହଁ ମ୍ୟାଡ଼ାମ।
ଆଜ୍ଞା।
ହଁ ମ୍ୟାଡ଼ାମ ନମସ୍କାର। କେମିତି ଅଛନ୍ତି? କେମତି ଅଛନ୍ତି?
କି ଆପଣ କେମିତି ଅଛନ୍ତି ଭଲ।
ହଁ ଭଲ ଅଛି ସେମ ହଁ ସେମିତି ଦୁଃଖ ସୁଖ ଲାଗି ରହିଛି ଆଉ। ଆଉ ଆଜି କଣ ଖାଇଲେ ସନ୍ଧ୍ୟାରେ?
ହେ
ସନ୍ଧ୍ୟାରେ ଖାଇଲେ କଣ ଏଇ ବସିଥିଲି ଆଉ।
ଆଛା ମୁଁ ଏଇ ସନ୍ଧ୍ୟାରେ ଚାଟ ଖାଇଲେ ଆପଣ କଣ ଖାଇଥିଲେ?
ମୁଁ ସନ୍ଧ୍ୟାରେ ଖାଇଥିଲି ଆଜି ସନ୍ଧ୍ୟାରେ ଆଜି କେକ୍ ଖାଇଥିଲି।
ଓହୋ। କେକ୍ ମାନେ କଣ ମାନେ କିଣା କେକ୍ ନା ହଉ। ରାତିକୁ ବା ଆମର ଗୋଟେ ବା ଭୋଜି ଅଛି ମ୍ୟାଡମ।
ଆଛ୍।
ଆଚ୍ଛା। ଆପଣଙ୍କର ରାତିରେ କଣ?
ରାତିରେ ଆଜି ହବ ରୁଟି ରୁଟି ସନ୍ତୁଳା ଆଉ।
ହୁଁ। ସନ୍ତୁଳାରେ ଆପଣ କଣ କଣ ପକ୍ କୁଅନ୍ତି।
ସନ୍ତୁଳାରେ ବୋଇତାଳୁ ପଡେ। ଟମାଟୁ ପଡ୍ ଡେ ବାଇଗଣ ପଡେ। ଆଉ ପୋଟଳ ଯଦି ଯିଏ ହାଁଇବେ ପୋଟଳ ବି ପକେଇ ପାରିବେ। ଜହ୍ନି ବି ପକେଇ ପାରିବେ କିଛି ଅସୁବିଧା ନାହିଁ। ହୁଁ ହୁଁ।
ଆପଣ୍? ଓ ସ ସନ୍ତୁଳାରେ କଣ? କେମତି ଛୁଁ ଖ ଦିଅନ୍ତି ନା ସାଧା। ହୁଏ।
ହଁ ଛୁଙ୍କର ଛୁଙ୍କ ଯେତ୍ ଦେଇପାରିବେ ଛୁଙ୍କରେ ଦେଇପାରିବେ ଫୁଟଣ ଲଙ୍କା। ଆଉ ହଉଛି ତେଜପତ୍ର ଦେଇକି ଛୁଙ୍କ୍ ଙ୍କ ଦେଇ ପାରିବେ ସେମତିରେ ଯଦି ଫୁଟେଇକି ଖାଲି ତେଲ ପିଆଜ ଦେଇକି ଯଦି ଦେଇ ପାରିବେ ତାକୁ ବି ସେମତିରେ ସେମ୍ ସହଜ ଉପାୟରେ କରିପାରିବେ।
ଆଚ୍ଛା। ଆପଣ ତେଜପତ୍ର ପକାନ୍ତି କାହିଁ ଭୃସଙ୍ଗ ପତ୍ର ଧନିଆ ପତ୍
ହଁ ଭୁସ୍ ହଁ ଧଣିଆ ପତ୍ର ପକେଇ ପାରିବେ। ବି କଣ ହେଇଟା ଭେସୁଆ ବତର ବି ପକେଇ ପାରିବେ ସେମତିରେ କିଛି ନାହିଁ।
ହଁ।
ହୁଁ। ଆଉ ଆପଣ ଆଜି କୁଆଡେ ବୁଲିବାକୁ ଯାଇଥିଲେ ବୋଧେ?
ହଁ ମୁଁ ଟିକେ ଯାଇଥିଲି ମ୍ୟାଡ଼ମ। ମାର୍କେଟ ଯାଇଥିଲି ଆସିଥିଲି ଆଉ ଟିକେ ପୂର୍ବରୁ। ଆଉ ଭୋଜି ବି ଗୋଟେ ଅଛି।
ଘର ପାଖରେ?
ହଁ ମ୍ୟାଡମ ଘର ପାଖରେ ହିଁ ଅଛି।
ଆଜ୍ଞା। କଣ ବାଘର ନା କଣ୍ ଜନ୍ମଦିନ?
ଉୁଁ ନାଇଁ ଜଣଙ୍କର ଏକ୍ ଏକାଦଶଃ ଅଛି ତ ସେଇ ଭୋଜି ଅଛି। ଆଜ୍ଞା। ହୁଁ।
ଯିବେ ତାହେଲେ ଭୋଜି ଖାଇ ଆଉ।
ହଁ ହଁ ଏବେ ନାହିଁ ଆଉ ଦେହ ପରେ ଯିବୁ ଆଉ।
ଆଛା କି ଘର ମାନେ ପରିବାର ଯିବେ ନା କେବଳ ଆପଣ ଯିବେ।
ନାଇଁ ନାଇଁ ପରିବାର କ ହିଁ ସେମାନେ ଡାକିଛନ୍ତି। ଆମେ ପରିବାରରୁ ସମସ୍ତ ସମସ୍ତେ ଯିବୁ ଆଉ।
ଆଚ୍ଛା।
ହଁ ଆଉ ମ୍ୟାଡ଼ାମ କୁହନ୍ତୁ। ଯତେ ଜଣଙ୍କର ଓଭର ଙ୍କିଙ୍ଗ ଆସୁଛି। ମାନେ ଅଧିକ ଜଣେ ଅଧିକ ଅତ୍ୟଧିକ ଭାବି ଦଉଛି କିଛି। ତା ପାଇଁ କିଛି ମଡ କରିହବ ଆପଣ ଜାଣିଛନ୍ତି ମାନେ ସେ ଲୋକଙ୍କୁ ଆମେ କେମତି ସେଇବା ରୋଷେଇ କେମିତି ସେ ଜିନିଷ ଟା କରିବନି, ତା ଦେହରୁ ବାହାରିବ ଆମେ କଣ କର ଆପଣ କହିପାରିବ ଟିକେ।
ହଁ ଯଦି ସିଏ ଅଧିକ ଚିନ୍ତାରେ ଅଛନ୍ତି। କି ଭୁଲୁ କିଛି ନି ଯଦି କିଛି ଭୁଲୁ ଡି- ଡିସିସନ ନେବାକୁ ଚାହୁଁଛନ୍ତି, ତାହେଲେ ଆମେ ତାଙ୍କୁ ବୁଝିବା କଣ? ମାନେ ଆଗକୁ କିଛି ଭୁଲ କାମ କିଛି ନ କରିବା ପାଇଁ ଚାପ ରହିକି ନିଜ ମାନେ ନିଜେ ବସିକି ଅଧିକ ଚିନ୍ତା କଲେ କଣ ହବ, ଅନ୍ୟ ଲୋକଙ୍କ ସାଙ୍ଗରେ କିଛି କଥା ବାଣ୍ଟି ଦେଲେ ବି ଭଲା -ଭଲ ଲାଗିବ। ତ ସବୁ ଯାଇକିନା ବାହାରେ ବି ଟିକେ ଟିକେ ବୁଲାବୁଲି କରିକି ଆସିଲେ ମନ ଟିକେ ହାଲକା ହେଇଯାଏ, ବି ମନର ଯେତେ ବି କଷ୍ଟ ଥାଏ, ଯଦି ଅନ୍ୟ ଲୋକଙ୍କୁ ମୁଁ ମାନେ ବାହାର ଲୋକଙ୍କୁ କିଛି ସମ୍ପର୍କ ଲୋକଙ୍କୁ, ଯଦି କଥା ଟା ଟିକେ ସେୟାର କରିଦବା ନା ହେଲେ ମନ ପୁରା ହାଲକା ହେଇଯିବ। ଆଉ ଚିନ୍ତା ବି କିଛି ଥିଲେ କିଛି ନାହିଁ, ବାହାରେ ଟିକେ ବୁଲି ଆସିବା। ଘର ଅବ ଲୋକଙ୍କ ସାଙ୍ଗରେ ପୁରା କିଛି ମାନେ କିଛି ମେଳାରେ ରହିବା, ଆଉ ସେମିତିରେବି କିଛି ସେମିତି ବସିବା। ସବୁବେଳେ ଖୋଲା ସେଇକି ରହିବ, ଏଇଆ ଆଉ।
ଆଚ୍ଛା ଆଚ୍ଛା। ଭଲ କଥାଟେ ମ୍ୟାଡାମ‌! କହିଲେ
ଆଜ୍ଞା।
ଆଜ୍ଞା। ମ୍ୟାଡାମ ଆପଣ ଖରାଦିନେ ଏଁ ପଣସ ତ ମିଳୁଥିବ ଆମ୍ବ ମିଳେ ପଣସ ବି ମିଳେ ଜାଣିଥିବେ, ଆମେ ଆମ୍ବ ଯେମ ତି ଇ କଞ୍ଚାରେ ବି ଖାଏ, କଞ୍ଚାରେ କଣ ଆମ୍ବ ଖଟା କରିକି ଖାଏ। ତା ସହିତ ଯୋଉ ଆମ୍ବ ଯୋଉ ରହିଲା କଣ ଅଁ କଣ ଆମ୍ବରେ ବି ଆମେ ବହୁତ ଜିନିଷ ବନାଏ
ହଁ ଖରାଦିନ ଆମ୍ବରେ ଆମ୍ବ ଆଚାର, ଆମ୍ବ ସଡା ହୁଏ, ଆମ୍ବ ସେଟା ଜାଣିଥିବ ଆଉ ଆମ୍ ଆମ୍ବ ସଢା ହଁ ଶୁଣନ୍ତୁ, ପାଚିଲା ଆମ୍ବ ପା ପାଚିଲା ଆମ୍ବ କୁ ଚୋପା ଛଡେଇ ଦେଇକି, ତା ରସ ଟା ଟାକୁ ଭାର କରିଦବା ଚିପୁଡିକି। ଆମ୍ବସଡା ଆମ୍ବସଡା ଯଦି କରିବାକୁ ଚାହୁଁଚନ୍ତି ପୁରା ପାଚିଲା ଆମ୍ବକୁ ନେଇ ଆସି ଫାଷ୍ଟ ଛଡେଇ ଦେବେ ରସ ଟାକୁ ପୁରା ଚିପୁଡ଼ି ଦେବେ ଚିପୁ ଦେଇକି ତାକୁ ଆଉଟିବେ
ଆଚ୍ଛା ଆଉ ଟିବେ ମାନେ କଣ କରିବେ? ମାନେ ତାକୁ ଫ ସିଝେଇବେ ଯୋଉଟା ତ?
ହଁ ହଁ ହଁ ହଁ ହଁ ସେଟା ସିଝେଇବେ ଯୋଉ ସେଟା ଟିକେ ସିଝି ହେଲେ ଟିକେ ଅଳ୍ପ ଟିକେ ପାଣି ଦେଇଦେବେ କାଠୁଆ ହେଇଯିବ ନା ଲା ଲାଗିଯିବ। ଅଳ୍ପ ଟିକେ ପାଣି ଦେଇକି ତାକୁ ଟିକେ ଟେ କଣ କରିବେ ତାକୁ କହିଲ ଆଉଟେଇବ ମାନେ ତାକୁ ଗୋଳେଇବ ମସିକି ସିଝେଇ ତ ଗୋଳେଇବ ଗୋଳେଇ ଗୋଳେଇ ଗୋଳେଇ ଗୋଳେଇ ସେ ଟିକେ ଆମ୍ବ ଟା ଟିକେ ପତଳା ଅଂଶ ଟିକେ ହେଇଗଲେ ତାକୁ ନେଇକି ଗୋଟେ ବଡ ଥାଳିଆ ନେଇକି କି ଉପରେ ଛାତ ଉପରେ ଶୁଖେଇଦେବେ।
ଆଛା ସେଟା କେତେ ଦିନ ପ୍ରାୟ ଲାଗେ ଖରାରେ ଶୁଖିଲେ? ଉମଂ ହଁ
ଯଦି ବଡ ଖରା ଯଦି ହଉଥିବ ସେମିତି ବଡ ଖରା ହଉଥିବ ତାହେଲେ ନିହାତି ଦି ତିନି ଦିନ ଭିତରେ ଶିଖିଯିବ। ଦି ତିନି ଦିନ ଆଉ ଯଦି ଅଳ୍ପ କିଛିଯଦି ଚାଉଁଳିଆ ହେଇଥିବ ତାହେଲେ ଦବାକୁ ପଡିବ ପାଞ୍ଚ ଛଅ ଦିନ ଆଉ ପାଗ ନେଇକି ଆଉ।
ଆଛା ବୁଝିଲି ମ୍ୟାଡ଼ାାମ। ତା ସହିତ ଆମ୍ବରେ ଆଉ କଣ କରୁ?
ଆମ୍ବରେ ହଁ ହଁ ଆମ୍ବରେ ଖାଲି ତ
କୁହନ୍ତୁ।
ଆମ୍ବରେ ଖାଲି ଆଚାର ହଉନି ଆମ୍ବରେ ବି ଜୁସ୍ କରିକି ପିଇ ପାରିବା ଏଇ ଖରା ଦିନରେ ଆମ୍ବ ଜୁସ୍ କରିକି ଖାଇ ପିଇ ପାରିବା। ପାଚିଲା ଆମ୍ବରେ ବି ଖଟା ବି କରିକି ଖାଇପାରିବ। କଞ୍ଚା ଆମ୍ବ ହଉ କି ପାଚିଲା ଆମ୍ବ ହଉ
ଆଜ୍ଞା ତାପରେ
ଏଇ ଆଉ ଆମ୍ବ ଜୁସ୍ ଆମ୍ବ ଜୁସ୍ ବି କରିବ।
ହଁ ନାଇଁ ନାଇଁ ହପ ଯୁସ୍ ତ ମିଠା ଆମ୍ଵ ରେ ହେଇପାରିବ। ମୁଁ କହିଲି ମ୍ୟାଡାମ ଯେମ ଏମିତି ଆମର ଆମ୍ବ ସଢା ଗଲେ ଆମ୍ବୁଲ ବି କିଛି ଲୋକ ଆମ୍ବୁଲ ବି କରନ୍ତି ଜାଣି ଥିବେ। କଞ୍ଚା ଆମ୍ବ କାଟିକି ପକେଇ ଦିଅନ୍ତି ଲୁଣ ପାଣି ଲୁଣ ହଁ ଆଉ। ହଳଦୀରେ ପକେଇକି ତାକୁ ଖରା ପ୍ରାୟ ଆଠ ଦଶ ଦିନ ଯାଏ ଟାଣ ଖରା ଯୋଉ ହୁଏ। ଖରାର ତାପମାତ୍ରା ଟା ବହୁତ ଅ ଅଧିକ ଥାଏ। ଆ ସେଇଥିରେ ପକାନ୍ତି ନୁହେଁ କି? ଆ କଞ୍ଚା ଆମ୍ବର ଆମେ ବହୁତ ଜିନିଷ କରିପାରେ
କଞ୍ଚା ଆମ୍ବରେ ଯୋଉ କଞ୍ଚା ଆମ୍ବରେ ଯଦି ବେସର ଦେଇକି ଯଦି ଖଟ ଖଟ ଖଟା କରିବାକୁ ଚାହୁଁଚନ୍ତି। ତାହଲେ ସୋରିଷ ସମଲା ଲା ଦେଇକି କରିପାରିବ ଖଟା। ବି ଗୁଡରେ ଦେଇକି ବି ଖଟା କରିପାରିବ ଆମ୍ବ ଖଟା। ସୁଖିଲା ଆମ୍ବୁଲ ହେଲେ ଲୁଣ ପାଣି ପକେଇକି ଶୁଖେଇଦବ, ଶୁଖିଲେ ହେଇଯିବ ଠାକୁଆ ଶୁଖୀଲା ଆମ୍ବୁଲ
ହଁ ହଁ ହଁ।
ଏମିତି କରିବା ଆମ୍ବରେ ଆଉ। ଏବେ ତ ଆମ୍ବ ସିଜି ଆବେ ତ ଆମ୍ବ ଋତୁ ଟା ସରି ସରି ଗଲାଣି। ଏବେ ଅଳ୍ପ ମିଳୁଚି ବଜାରେ।
ହଁ ହଁ ଅଳ୍ପ ହିଁ ମିଳୁଚି ବେଶୀ ତ ମିଳୁନି।
ହୁଁ। ଯେହେତୁ ଋତୁ ନେଇକି ସବୁ ପରିବା ହୁଏ ସେମିତି ଆଉ।
ଆଜ୍ଞା। କଣ କରିବା ଯୋଉ ଋତୁରେ ଯାହା ମିଳୁ
ହୁଁ ହୁଁ ତମକୁ ଜାମୁ କୋଳି ଖାଇବାକୁ ଭଲ ଲାଗେ?
ହଁ ଜାମୁ କୋଳି ତ ମ୍ୟାଡାମ ବହୁତ ଭଲ ଲାଗେ ତାକୁ ଅଳ୍ପ ଯୋଉ ଲୁଣ ଲଙ୍କା ଗୋଳେଇକି ରଖିକି ଖାଆନ୍ତି ତାର ତ ସ୍ଵାଦ ପୁରା ଅଲଗା ପ୍ରକାର ପ୍ରକାର ଲାଗେ ମ୍ୟାଡାମ ହଁ ଆଉ ଆପଣ ଆପଣ ବି ଜାମୁ କୋଳି ଖାଆନ୍ତି ନା
ହୁଁ ଜାମୁ କୋଳି ମୋତେ ବି ବହୁତ ପସନ୍ଦ।
ସେଗୁଡା ତ ଏଇ ଖରା ଦିନେ ଆଜ୍ଞା ମିଳେ
ହଁ
କୋଳି ଗୋଟେ ହେଲା ଆଉ ଆପଣ ଖଜୁରୀ ବି ଖାଇବା-ଖାଆନ୍ତି। ଦେଶୀ ଖଜୁରୀ ଭଲ ଲାଗେ ନା ଭଲ ଲାଗେନି ମ୍ୟାଡାମ୍ ଗଛ ଗଛରୁ ପାଚିକି ଯୋଉଟା ତୋଳା ହୁଏ ଖଜୁରୀ।
ଖଜୁରୀ ଖଜିରୀ କୋଳି।
ଖଜୁରୀ କୋଳି ଆଜ୍ଞା।
ଅଁ ହୋ ଖଜୁରୀ କୋଳି ହଁ ଖଜୁରୀ କୋଳି ଭଲ ଲାଗେ।
ହଁ ମୁଁ ସେଇଟା ହିଁ ପଚାରୁଥିଲି। ସେଇ ଦେଶୀ ଖଜୁରୀ କୋଳି କଥା ହିଁ ପଚାରୁଥିଲି ଦେଶୀ ଖଜୁରୀ କୋଳି ଟା କେମତି ତ-ଲାଗେ। ଏଁ ବହୁତ। ଭଲ ଲାଗେ ସେଇଟା। ଦେଶୀ ଜିନିଷ ବି ଦେହ ପାଇଁ ହିତକାରକ ମ୍ୟାଡାମ୍।
କହ ଆଜ୍ଞା ଆଜ୍ଞା।
ଆଉ ଏଇ କଥା ତ କହୁଥିଲି ଆଉ ଆଉଁ।
ଆଉ। ସବୁ ଗଛ-ଲଗ୍ ଗଛ ଲଗାନ୍ତି ରିନା।
ହୁଁଉଁ ଆପଣ ଜାମୁ କୋଳି ବି ତ ଏଇ ଖରାଦିନେ ଆପଣ କେନ୍ତି ଜାମୁ କୋଳି ଖାଆନ୍ତି? କିଣିକି ଆଣନ୍ତି ନା ବାଡିରେ କିଛି ମିଳେ?
ଜାମୁକୋଳିରେ ବି ହୁଏ ଔଷ ସଦା ଜାଣିଚ ନା ମଞ୍ଜିରେ।
ନାଇଁ ମୁଁ ଜାଣିନି କୋଉ ଔଷଧ ହୁଏ କହିଲେ ମ୍ୟାଡାମ୍ ଟିକେ।
ଜାମୁକୋଳି ମଞ୍ଜିରେ ଔଷଧ ହୁଏ କଣ କଇଲ ଓ ଯୋଉ ମଞ୍ଜି ଜାମୁକୋଳି ମଞ୍ଜି ଟାକୁ ଶୁଖେଇ ଦେଇକି ତାକୁ ବାଟିକି ଔଷଧ କରନ୍ତି ଏ ଗ୍ୟାସ୍ ପାଇଁ।
ହୋଓ ଆପଣ କରୁଛନ୍ତି କେବେ?
ହଁ ହଁ ହଁ ହଁ।
ଆଚ୍ଛାର୍।
ଆମ ମାଉସ୍। ସିଙ୍କର ଗ୍ୟାସ୍ ହୁଏ ତ। ସେଆକୁ ଜାମୁ କୋଳି ମଞ୍ଜିିକି ବାଟିକି। ତାକୁ ଖାଆନ୍ତି ହୁଁଉଁ। ଖାଇଲେ ଦେହ ପାଇଁ ଭଲ ହେବେ। ତ ମଣିଷ ଜୀବନ କିଛି ନୁହେଁ ନା। ଖାଲି ଏବେ ଦେଖିବ ପ୍ରାୟ ଲୋକଙ୍କର ଗ୍ୟାସ୍।
ଗ୍ୟାସ ରହୁଛି ଆଜ୍ଞା।
ଗ୍ୟାସ୍ ଆଉ ଗ୍ୟାଷ୍ଟ୍ରିକ୍ ବେଶୀ।
ଆଜ୍ଞ। ଜ୍ଞା
ଜୀବନ ଆଉ କଣ କରିବା।
ହଁ ନିଜ ହୁଁ ହୁଁ ଦେହକୁୁ ନିଜ ଶରୀରକୁ ଆମେ ନିଜେ ହି ତୋ ଜଗିବା ନା ଆଉ କଣ କରିପାରିବା।
ଆଜ୍ଞା। ହଉ ହଉ ଆଜି ମୁଁ ରଖୁଛି ତାର ହେଲେ ଆଉ।
ହଁ ହଁ ମ୍ୟାଡ଼ାମ ଧନ୍ୟବାଦ।
ଆଜ୍ଞା। ନାଇଁ ମ